ଆଜ୍ଞା ଆଜ୍ଞା କୁହନ୍ତୁ।
ରୁଜାଲିନ ସ୍ୱାଇଁ କୋହୁଚନ୍ତି?
ଆଜ୍ଞା।
ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଚନ୍ତି?
ମୁଁ ଏଇଠି ବସିଛି ଆଉ ବସିଚି ଏ ଆମର ବାଡ଼ିରୁ ଖଜୁରୀ ତୋଳା ହେଇକି ଆସିଥିଲା।
ସେୟାକୁ ଲୁଣ ପାଣିରେ ଗୋଳେଇକିରି ରଖୁଛି ମାନେ ଲୁଣ
ଆଛା ଆଛା ଆମର ଦେଶୀ ଖଜୁରୀ ଯୋଉଟା ହୁଏ ଏ ଲୁଣ ପାଣିରେ ବୁଡେଇକି ରଖ ଖିଲେ ସିଏ ହାଉଲେ ହାଉଲେ କଳା ହେଇକି ମିଠା ମିଠା ଲାଗେ।
ହଁ ହଁ ଖଜିରୀଟା ଆମର
ସେଇଟା ତ ସେଇଟା ତ ପୁର ଆ ଗଛରୁ ଆଣିଲେ କ କଳା ହେଇଯାଇଥିବ ଯେତେବେଳେ ଗଛରେ ସେ ସତେବେଳେ ହେଟା ଆଣଲେ ସେଟା ବୋହୁତ ମିଠାଲାଗେ। ମୁଁ ସେଟା ଖାଇଚି ଆଜ୍ଞା ମୁଁ ସେଟା ଖାଇଚି ବୋହୁତ ମିଠାଲାଗେ।
ଉଁ ହୁଁ ଆମର ବାଡିରେ ବୋହୁତ ଖଜିରୀ ଗଛ ଅଛି। ସେ ଖଜୁରୀ କୋଳିଗୁଡା ଆଣିକିରି ଆମେ କଣ କରୁନା ମ୍ ଫାଷ୍ଟେ ମାନେ କଞ୍ଚାଗୁଡା କଣ କରୁନା ଲୁଣ ପାଣି କରିକି ତାକୁ ବୁଡେଇକି ରଖିଦୋଉ ତାପରେ ତାକୁ କାଢିକିରି ବାହାରେ ରଖିଦେଲେ ସେ ଧୀରେ ଧୀରେ ନାଲି ହବ ନାଲି ହେଇକିରି କଳା ହବ ଭାରି ଭଲଲାଗେ ଖାଇବାକୁ। ଆଉ ତାପରେ ହେସ୍ ସେ ଯୋଉ ମଞ୍ଜିଗୁରା ଅଛି ସେ ମଞ୍ଜିଗୁଡା ବି ଆମେ ମାନେ ଖାଇକି ଯୋଉଠି ପକେଇଥାଉ ଆମର ତ ମାନେ ସଫାସଫି ଜାଗା ନା ନା ବାହାର ଆମର ତ ଦୁଆର ଫୁଆର ସବୁ ଗୋବଡରେ ଗୋବରରେ ନିପା ହୁଏ ହେଲା ନା ସେଥିଲାଗି ଆମର
ଲିପା ହୁଏ।
ଆଚ୍ଛା ସେଇ ଗୋବରରେ ଯୋଉ ନି ପା ହୁଏ ମାନେ ସେଇଠିକି ପଡି ଯାଇଥାଏ। ଯେତେବେଳେ ବର୍ଷା ଦିନ ଆସେ ଆଉ ତ ଲିପା ଲିପି ସବୁ ଛାଡିଯାଏ ନା ବର୍ଷା ଦିନେ ତ ବର୍ଷା ହବ ଖାଲି। ବର୍ଷା ଯେତେବେଳେ ହାଲକା ହାଲକା ଛାଡି ଆସିବ ତାପରେ ଖଜୁରୀ କୋଳି ସବୁ ଗଛ ଉଠିବ ଛୋଟିଆ ଛୋଟିଆ ଗଛ ଉଠିବ। ସେ ଛୋଟିଆ ଛୋଟିଆ ଗଛକୁ ଉପାଡି ଦେଲେ ତା ତଳୁ ଖଜିରି ମଞ୍ଜିଟା ମାନେ ଟିକେ ଫାଟି ଯାଇଥାଏ ବାହାରେ ସେ ପୁରା କଳା ହେଇଯାଇଥିବ ତାକୁ ଖୋଲିଦେଲେ ସେଥିରୁ ଗଜା ବାହାରିବ ହେଲା ସେ ଗଜା ଟା ଖାଇବାକୁ ଭଲ ଲାଗେ। ଯେମି ତି ଆମର ତାଳ ଗଜା ତାଳ ତାଳ ଗଜା ଟା ଭାରି ଭଲ ଲାଗେ। ତାଳ ଟା ଯେତେବେଳେ ଆମର ଯୋଉ ତାଳ ସଜ ତ ଫାଷ୍ଟ ଗ ଖରାଦିନେ।
ଓ ତାଳସଜ ବଢିଆ ଲାଗେ ତାଳସଜ ଖାଇବାକୁ ବଢିଆ ଲାଗେ। ଏଇ ବର୍ଷ ଆପଣ ବିଶ୍ଵାସ କରିବେନି ମୁଁ ପ ମାତ୍ର ପଚାଶ ଟଙ୍କାରେ ନଅ ଚାରି ନଅ ଚାରି ଦଶ ତେରଟା ତେରଟା ତାଳସଜ ଆଣିଥିଲି। ମା ମାତ୍ର ପଚାଶ ଟଙ୍କାରେ ଛତିଆ ଗୋଟେ ଜାଗା ଅଛି ସେ ଜାଗାରୁ ମୁଁ ଆଣିଥିଲି।
ଆପଣ ପଚାଶ ଟଙ୍କା ରେ କହୁଛନ୍ତି ମାତ୍ର ବହୁତ ମାନେ କମ୍ ଦେଇଛି ବୁଝିଲେ ଆମର ତ ବାଡିରେ ତାଳ ଆମେ ତ ପଇସା ଜାଣିନୁ।
ନା ପଚାଶ ଟଙ୍କାରେ ନଚାରି ତେରଟା ବା ତେରଟି ତେରଟା କୁ ପଚାଶ ଟଙ୍କା ସେ ନେଲେ। ତ ଠିକ୍ ଅଛି ଚଳିବ ଆପଣ କ କଟକରେ ସେତିକି ଜିନିଷ ଗୋଟା ଦୁଇଟା କିଣିବି ଯଦି ବୋଧେ ପଚାଶ ଟଙ୍କା ନେଇଯିବେ କି କଣ ଦୁଇଟା କି ତିନିଟା ଯଦି କିଣିବେ। ପଚାଶ ଟଙ୍କା ନେଇଯିବି ଆଉ ଏଇଠି ତ ତେର ଟା ଦେଲିଣିି ନା ତ ସେଥିଲାଗି ମୁଁ ବହୁତ ଖୁସି ହେଇଗଲି ଶୁଣିକି ମୁଁ କହିଲି ହୋଉ ମଉସା ଆପଣ ରଖନ୍ତୁ ପଇସା। ମତେ ଦିଅନ୍ତୁ। ମୁଁ ତାଙ୍କୁ ପଚାରିଲି ବି ମୁଁ କହିଲି ମୋଉଷା ଏତେ ଶସ୍ତାରେ କେମିତି ବିକି ଦଉଛନ୍ତି ସବୁ। ନା ଆମର ବହୁତ ସାରା ତାଳ ଗଛ ଅଛି। ଏ ସବୁ ଆମ ବେପାର। କରେନି କି ପଇସା ନେଇକି ଚଳିବି ମୁଁ ଖୁସି ଲାଗେ ଦେଇଦିଏ ଆପଣ। ଖୁସି ରେ ଯାହା ଯେତିକି ଦେବେ ଦିଅନ୍ତି ମୁଁ ରଖିଦିଏ। ଆଉ ବହୁତ ବଢିଆ ଲୋକ ସେ ଥିଲେ। ବହୁତ କଥା ହେଲୁ ଆମେ। ତା ପରେ ଥଣ୍ଡା ପାଣି ତାଙ୍କ ପାଇଁ ଆଣିଲି ଦେଲି। ଆଉ ଭାବିଥିଲି କିଛି ଖାଇବା ବ୍ୟବସ୍ଥା ମଧ୍ୟ କରିବି କିନ୍ତୁ ସେ ମନା କରିଥିଲେ ତାଙ୍କ ଆଡୁ। ନା ନା ସେ ଏତେ ଯାତ୍ରା ମତେ ଭଲ ଲାଗେନି। ଆଉ ସେତିକି ଥଣ୍ଡା। ପାଣି ହିଁ ଯଥେଷ୍ଟ ମୋ ପାଇଁ। ଆଉ ଏଇଭଳି ଆଉ ଗୋଟେ ଜିନିଷ ଏଇଭଳି ଆଉ ଗୋଟେ ଜିନିଷ ହେଇଥିଲା କଣ? ଆମେ ମୁଁ ଆଉ ମୋର ଜଣେ ବାନ୍ଧବୀ ଆଉ ଆ ଜଣେ ବନ୍ଧୁ ଆଉ ତାଙ୍କର ଜଣେ ବାନ୍ଧବୀ। ଆମେ ଆଉ ମୋ ବାନ୍ଧବୀଙ୍କର ସାନ ଭଉଣୀ ଆମେ ସମସ୍ତ ମତେ ମିଶିକି ଯାଇଥିଲୁ। ଶ୍ରୀଖେତ୍ର ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି। ଆପଣ ବିଶ୍ଵାସ କରିବେନି ମାନେ ଆମର ସରକାର ଆଉ ପ୍ରଶାସନଙ୍କର ଏତେ ଅବହେଳା। ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବହୁତ ଲୋକ ବହୁତ ହଇରାଣ ହଉଥିଲେ। ଏତେ ହଇରାଣ ହଉଥିଲେ। ମାନେ ଆପଣ ଆପଣ ଆପଣ ଚ୍ୟା ସ୍ବପ୍ନ ବି ଭାବି ପାରିବେନି। ତାପରେ ସେଠି ପୋଲିସ ଭାଇ ମାନେ ଆସିଲେ। ଅ ଦୁଇ ମିନିଟରେ ସବୁ ଅ ରଫା ଦଫା କରିଦେଲେ ଆରାମ ସେ ସବୁ। ଅ ବ ବ ଭକ୍ତ ବୃନ୍ଦ ଦର୍ଶନ କରିବାକୁ ଗଲେ ଭିତରୁକୁ। ଆମେ ବି ଭିତୁରୁକୁ ଗଲୁ। ଅବଢା ପ୍ରସାଦ ସେବନ କଲୁ। ଆଉ ଶ୍ରୀମନ୍ଦିର ଭିତରେ ଆପଣ କେବେ ଏ ଅ। ମନ୍ଦିର ଭିତରୁକୁ କେବେ ଠାକୁରଙ୍କର ଖଜା ପ୍ରସାଦ ଆଣିଛନ୍ତି?
କେବେ ଆଣିନି। ଆମେ ତ ଭିଡରେ ଯାଉ ଖାଲି ଅବଢା ପାଇକିରି ପଳେଇ ଆସୁ।
ଯେତେବେଳେ ଖଜା ପ୍ରସାଦ ଆଣିବେ ମନ୍ଦିର ଭିତରୁ ଦେଖି। ଦେଖିବେ ଯୋଉଠି ସ୍ନାନ ମଣ୍ଡପ ସେଇ ପାଖରେ ବିକ୍ରି ହୁଏ। ସ୍ନାନ ମଣ୍ଡପ ପାଖରେ ବିକ୍ରି ହୁଏ। ସେ ପୁରା ଗୁଆ ଘିଅରେ ହିଁ ତିଆରି ହେଇଥାଏ। ସେଇ ଖଜାଟେ। ଯୋଉଟା କି ଭୋଗ ହୁଏ ସେଟା ଏତେ ସୁନ୍ଦର ଲାଗିବ ଆପଣଙ୍କୁ। ଖାଇବାକୁ ଆପଣ ମାନେ ବିସ୍ୱାସ କରିପାରିବେନି ଏତେ ସୁନ୍ଦର ସେଟା।
ହଁ, ହଁ। ଏଇ ଆମେ ଏଥର ଆମର ତ ଯିବାର ଅଛି ନୀଳୟତ୍ରୀ ବି ଆଉ ନୀଳାତି ନିଜରେ ଗଲେ ଆମେ ସେତେବେଳେ ମିଳିବ କି ନାହିଁ ଠିକ ନାହିଁ ମିଳେ କି ସେ
ନୀଳାଦ୍ରି ବିଜୟରେ ମହାପ୍ରଭୁଙ୍କୁ ପାଖରେ ଦେଖିବାର ଏକ ମାନେ ଅତି ସୁନ୍ଦର ମାନେ କଣ କୁହନ୍ତି ନାଇଁ ନାଇଁ। ଅ ଯୋଉ ମୌକା ଟା ମିଳିବ ମାନେ ମାନେ ବହୁତ ହି ଭଲ ମଉକା। ମହାପ୍ରଭୁଙ୍କୁ ପାଖରେ ଦର୍ଶନ କରିବେ ଆପଣ ଛିଡା ହେଇଥିବେ, ଆପଣଙ୍କ ସାମ୍ନାରେ ମହାପ୍ରଭୁ ଯିବେ। ଅ ପୁରା ନୀଳା ଦ୍ରିିବିଜେ କରିବେ ମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ ସେଦିନ ହିଁ ରଥଯାତ୍ରାର ଶେଷ ଦିନ ଥାଏ।
ଓ ହଁ।
ମହାପ୍ରଭୁ ବାହାରକୁ ବାହାରିଲେ ମାଉସୀ ମାଙ୍କ ମନ୍ଦିର ଗଲେ। ସବୁ ଜାଗା ବୁଲିଲେ ଖାଇଲେ ପିଇଲେ ବାହାରେ ରହିଲେ। ସବୁ ଭକ୍ତ ମାନଙ୍କର ଦୁଃଖ ସୁଖ ଶୁଣିଲେ ତାପରେ ନୀଳାଦ୍ରି ବିଜେ ଦିନ ମନ୍ଦିର ଭିତରୁ ପ୍ରବେଶ କରିବେ।
ଗୁଣ୍ଡିଚା ଦିନ ଯାଆନ୍ତି, ଭଗବାନ ଯାଆନ୍ତି।
ମାଉସୀ ମାଙ୍କ ଗୁଣ୍ଡିଚା ତାଙ୍କ ମାଉସୀଙ୍କ ନାଁ ଗୁଣ୍ଡିଚା ମନ୍ଦିର ଗଲେ ଗୁଣ୍ଡି ଆଛା ମା ପ୍ରିପ ସବୁ ଜିନିଷ ରେଡି କରିଥିବେ, ସବୁ ଜିନିଷ ତିଆରି କରିକି ରଖିଥିବେ ସେ
ହଁ, ରଥ ହଁ ରଥ ତିନି ର ଥରେ ଭଗବାନ ଯାଆନ୍ତି ଗୋଟେ ନନ୍ଦୀ ଘୋଷ ଗୋଟେ ତାଳ
ଆଜ୍ଞା! ଆଜ୍ଞା! ଜଗନ୍ନାଥଙ୍କ ରଥଙ୍କ ନାଁ ହଉଛି ନନ୍ଦିଘୋଷ।
ହୁଁ ବଳଭଦ୍ରଙ୍କର? ତାଳ ଧ୍ୱଜ।
ଆଜ୍ଞା।
ନା ସୁଭଦ୍ରାଙ୍କର। ହ୍ୟାଲୋ।
ଆପଣ କହୁନାହାନ୍ତି?
ନା ସୁଭଧ୍ରାଙ୍କର ମନ ମାନେ ମନେ ପଡୁନି।
ମନେ ପଡୁନି ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି। ମା ସୁଭଦ୍ରାଙ୍କର ହଉଛି ଦେବ ଦଳନ।
ଦେବଦଳନ। ଆଚ୍ଛା! ଆଜ୍ଞା! ଆଜ୍ଞା! ସେ ଦଳ ମନେ ପଡୁଥିଲା ଫାଷ୍ଟ ଲାଇନ ଟା ମନେ ପଡୁନଥିଲା। ହଁ, ସେଠି ଯୋଉ କୀର୍ତ୍ତନ କରିକିରି ସମସ୍ତେ ଯାଆନ୍ତି ହରି ନାମ ଜପିକିରି ଭାରି ଭଲ ଲାଗେ ଶୁଣିବାକୁ। ତାପରେ ଅ ପହଞ୍ଚିଲା ପରେ ତ
ତାଳଧ୍ୱଜ ଏବଂ ଦର୍ପଦଳନ ଦର୍ପଦଳନ ହଉଛି ମା ସୁଭଦ୍ରାଙ୍କର ରଥର ନାମ, ସେଇଟାକୁ
ଆଚ୍ଛା।
ଆଜ୍ଞା।
ତାପରେ ବେଶୀ ଭଲ ଲାଗେ ଯେତେବେଳେ ଜଗନ୍ନାଥ ଯାଇଁକିରି ପହଞ୍ଚନ୍ତି ସିଂହ ଦ୍ୱାର ପାଖରେ
ଆଜ୍ଞା।
ସେଠି ମା ଲକ୍ଷ୍ମୀ ଆଁ ମନ ମା ଉ ମାନେ ଋଷିକିରି ବସିଥାନ୍ତି।
ଯ ଆପଣ କଣ ମୁଁ ଆପଣଙ୍କୁ
ମା ଲକ୍ଷ୍ମୀ ଋଷିକିରି ବସିଥାନ୍ତି କବାଟ ଆଉ ମାନେ ବନ୍ଦ ଥାଏ। ତାପରେ ଜଗନ୍ନାଥ ଯାଇଁ କବାଟ ବାଡେଇବେ। ମା ଲକ୍ଷ୍ମୀ ମନା କରିଦେବେ ନାହିଁ ମୁଁ କବାଟ ଖୋଲିବିନି ଆପଣ ଯୁଆଡେ ଯାଇ ଲେ ଯାଆନ୍ତୁ ମତେ ତ ନେଇକି ଯାଇନଥିଲେ ହଁ ତାପରେ ଯେତେବେଳେ ମାଆ ଅ ଜଗନ୍ନାଥ ନେଇକିରି ତାଙ୍କର ରସଗୋଲା ନେଇକି ଯାଆନ୍ତି ମାଙ୍କ ପାଇଁ ରସଗୋଲା ନେଇ ଯେ ତେବେଳେ ନେଇକରି ମାଙ୍କୁ ଦିଅନ୍ତି ମାଙ୍କୁ ଭାରି ଭଲ ଲାଗେ ରସଗୋଲା ତାପ ରେ ମା କବାଟ ଖୋଲି ଦିଅନ୍ତି ହେଲା
ମୋର ଗୋଠେ ଅନୁଭୂତି ମୁଁ ଅ ନୀଲାଦ୍ରି ବିଜୟରେ ଅ ଅ ଗୋଟେ ଥର ଯାଇଥିଲି ମନ୍ଦିର। ସେଠି ଏ ସବୁ ଜିନିଷ ସରିଲା ପରେ ରସଗୋଲା ସବୁ ବଣ୍ଟନ କରାଗଲା।
ଓ ରସଗୋଲା ବଣ୍ଟନ କରିଚି ଆଜ୍ଞା।
ବଣ୍ଟନ କରାଗଲା। ମୁଁ ହୁଏତ ଭଗବାନଙ୍କର ମୋର ଆଶୀର୍ବାଦ ଥିଲା ଭଗବାନଙ୍କର ମୋ ଉପରେ
ଆଜ୍ଞା।
ଅ ମାନେ ଅ ମୁଁ ଅଭାଗା ଭକ୍ତ ମୁଁ ପାଇଗଲି ରସଗୋଲା ଆଉ ସେ ରସଗୋଲା ଆପଣ ଆଜ୍ଞା ସେ ରସଗୋଲାର କି ସୁଆଦ ଆପଣ ବିଶ୍ଵାସ କରିପାରିବେନି ଏତେ ସୁଆଦିଆ ରସଗୋଲା ସେଠି ହୁଁ ବହୁତ ହି ବଢିଆ ଲାଗିଥିଲା। ଆଉ ଗୋଟେ ମ କ୍ଷୀର ଗୋଟେ ବି ଦିଆ ହୁଏ। ଗୋଟେ ମାଟିର ପାତ୍ରରେ କ୍ଷୀର କ୍ଷୀର ଆଜ୍ଞା କ୍ଷୀରରେ ପୁରା ମ ଘିଅ ଭାସୁଥିବ ଯେମତି ସେଇଭଳିଆ ଦେଖ ଖାଯାଉଥିବ ଆଉ ତାର ଏତେ ସ୍ଵାଦ ଆଉ ଏତେ ଚିକ୍କଣ ସେ କ୍ଷୀର ଆପଣ ପିଇବେ ମାନେ ବିଶ୍ବାସ କରିପାରିବେନି ଏତେ କେମିତି କଉ ପ୍ରକାର
ଭଗବାନଙ୍କ ପ୍ରସାଦ ଯେହେତୁ ସେ ଅମବ୍ରୁତ ସମାନ।
ଅମୃତ ସମାନ ଆଜ୍ଞା-ଆଜ୍ଞା। ଆହା! ସେ ନୀଳାଦ୍ରି ବିଜୟର ଯୋଉ ଦୃଶ୍ୟ ମୋର ମନେ ପଡିଯାଉଛି। ଜଗନ୍ନାଥ ଯେତେବେଳେ ଆଗକୁ ଗଲେ ଆଜ୍ଞା କୁହନ୍ତୁ।
ଜଗନ୍ନାଥ ଏ ବର୍ଷ ଗ ଗ ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଆଜ୍ଞା ଜଗନ୍ନାଥଙ୍କ ମାଆଙ୍କ ଯୋଉ ଯାହାନ୍ତି ପୋଡପିଠା ଖାଇବା ପାଇଁ ସେ ପୋଡ ପିଠା କେବେ ଖାଇଛନ୍ତି ଯେତେବେଳେ ରଥଯାତ୍ରା ଯୋଉ ଦିନ ସେଇଦିନ ପୋଡ ପିଠା ଟା ବଣ୍ଟାଯାଏ। ମୁଁ ମୁଁ ତ ପୁରୀରେ କେବେ ଖାଇନି ଆମର ବଡ ଘୁମୁରି ମନ୍ଦିର ଗୋଟେ ଅଛି ଆମର ଛତିଆ ମନ୍ଦିରରୁ ଅ ଠାକୁର ଆସନ୍ତି। ବଡ଼ ଘୁମୁରି କୁ ସେଇ ବଡ଼ ଘୁମୁରିରେ ପୋଡ଼ ପିଠା ହୁଏ ଠାକୁର ଯୋଉଡଦିନ ଯିବେ ଖାଇକି ଯିବେ। ପୋଡ଼ ପିଠା ଟା ବଣ୍ଟା ବି ଯାଏ ସେ ପୋଡ଼ ପିଠା ଏତେ ଭଲ ଲାଗେ। ମାନେ ଆମ୍ ମ ଘରେ ବି ହୁଏ ସବୁଠି ପୋଡ଼ପିଠା ଖାଇଛି କିନ୍ତୁ ସେ ପୋଡ଼ପିଠା ଟେଷ୍ଟ ଅଲଗା ବହୁ ତୁ ଭଲ ଲାଗେ ପୁରା ପ୍ରସାଦ ଯେହେତୁ ପ୍ରସାଦ ଆଉ।
ଆଜ୍ଞା। ଠିକ ଅଛି ତାହେଲେ। ଆଉ ଆପଣ